ହାଲୋ। ହାଲୋ।
ହାଲୋ।
ଆଜ୍ଞା ନମସ୍କାର ସାର୍।
ହଁ ନମସ୍କାର ମ୍ୟାଡାମ ଭଲ ଅଛନ୍ତି?
ଆଜ୍ଞା ସାର୍ ଭଲ ଅଛି।
ଆଉ ହଁ ମୁଁ ଭଲ ଅଛି।
ଆଜ୍ଞା ଖାଇବା ପିଇବା ସରିଲାଣି ସାର୍ ଆ ଆପଣଙ୍କର?
ଖାଇବା ସରିଯାଇଛି। ଆଉ ଆପଣଙ୍କର?
ହଁ ସାର ସରିଲାଣି। ସାରିଲାଣି ସବୁ। ଓ ମୁଁ ଆଜି ଏମିତି ତ ହେଇଥିଲା ଅ ଶନିବାର ତ ଅ ଆମିଷ କି ଖାଆନ୍ତିନି ତ ବୁଟ ଡାଲି ଆଳୁ ତରକାରୀ ଆଉ ବାଇଗଣ ଟମାଟୋ ଚକ୍ଟା ଆ ଶାଗ ଭଜା ଏ ସବୁ ହେଇଥିଲ ଆଜି। ଆଜ୍ଞା।
ହଉ ଆଜି ଆମେ ଏବେ ଆମେ ଚାଷ ଅ ଉପରେ କିଛି ଆଲୋଚନା କରିବା।
ଆଜ୍ଞା ସାର୍ କରିପାରିବା ହଁ କୁହନ୍ତୁ।
ହଉ ଆପଣଙ୍କୁ ମୁଁ ପଚାରୁଚି ଚାଷ ଉପରେ ଆପଣ କଣ କିଛି ଧାରଣା ଅଛି କୁହନ୍ତୁ ତାପରେ ମୁଁ ଆଗକୁ ବଢିବି।
ଆଜ୍ଞା ସାର୍ ସାର୍ ଚାଷ ଉପରେ ତ
କିଏ ଘର ଚାଷ କରନ୍ତି ନା ନାହିଁ କି ଆପଣଙ୍କ ଗାଁ ଗହଳିରେ ଚାଷ ହୁଏ କଣ ଚାଷ ହୁଏ ଇଏ ଯାହାବି
ଆଜ୍ଞା ଆଜ୍ଞା ସାର୍ ଆ ସା ଚାଷ ଉପରେ ତ ବେଶୀ ବିଶେଷ ବେଶ୍ ଭଲ ସେ କି ଜାଣିନି। ତଥାପି ଅ, ମ ଧାନ ଚାଷ ତ ପ୍ରାୟତଃ ଅ ବିଲରେ ହୁଏ ବା ଉପାଜିଙ୍ଗ କରନ୍ତି ତ ଘର ବାଡ଼ିରେ ଆମର ଫସଲ ହୁଏ ଅ ଯେ ଯେମିତି କିି ହେଇଗଲା ଅ ବର୍ଷା ଥର ଟେ ଗୋଟେ ଅସ ମାନେ ହେଇଗଲେ ଓ ବୋଉ ଆମେ ସେମତେ ମିଶିକି ଲଗଉ ଶାଗ ଲଗା ହୁଏ ଆଉ ଜହ୍ନି ଅ ବାଇଗଣ ଗଛ କି ଟମାଟୋ ହେଇଗଲା ଲଙ୍କା ଆଉ ଯୋଉ ଆମ ଏପ ଏପଟେ ତ ଝୁଡ଼ଙ୍ଗ ଏପଟରେ ବି ତାକୁ ଉ ପରର୍ବଟିୀ ବୋଲି କୁହନ୍ତି। ସେ ସବୁ ଲଗାଯାଏ ଆ ଭେଣ୍ଡି ଗଛ ଏମିତି ସବୁ ନାହିଁ ଅଳ୍ପ ଅଳ୍ପ ଅଳ୍ପ ଗ ଗଛ ସବୁ ଲାଗେ ପୁରା ବାରିରେ ପୁରା ଘରେ। ଚେ ଧନିଆ ବି ଏମିତି ସବୁ ଲଗାହୁଏ ଆଜ୍ଞା।
ହଁ ଧନିଆ କଥା କହିଲ ଧନିଆ ତ ବହୁତ ଭଲ ଜିନିଷ
ଆଜ୍ଞା ଆଜ୍ଞା।
ଆଉ କଣ ଲଗାନ୍ତି।
ଆଜ୍ଞା ସାର୍ ଅ ପରିବା ପତ୍ର ଉପରେ ସେଇ ଏସବୁ ହିଁ ଲାଗେ। ଆଉ ସେମିତି କଖାରୁ ଗଛ ତ ସେମିତି ଲଗା ହେଇଥାଏ ଅ
ହଁ କଖାରୁ ହଁ କଖାରୁ ତ ସମସ୍ତେ ଲଗାନ୍ତି ପ୍ରା
ଆଜ୍ଞା ଏ ସବୁ ଲଗା ହେ ହେଇଥାଏ ପ୍ରାୟତଃ ଟିକେ ପାଣିର ସୁବିଧା ସେତେବେଳେ ମିଳିଯାଏ ବର୍ଷା ଆ ଦିନ ହେଲେ ବେଶୀ ଟା ବେଶୀ ସମୟ ପାଣି ଦବା ପାଇଁ ପଡ଼େନି ନହେଲେ ତ ସେଇ ସମୟରେ ଲଗାହୁଏ ଆଉ ଫଳ ବି ବହୁତ ହୁଏ ବେଶୀ କିଛି ଅ ମାନେ ଔଷଧ ଆଉ ରାସାୟନିକ ସାହାର ଫାର ଏସବୁ କିଛି ଦିଆଯାଏନି। ଯୋଉ ଗାଈ ଥାଏ ତ ଗୋବର ଖତ ଦିଆଯାଏ। ଆଉ ସେତିକି ଆଉ କିଛି ସେମିତି ଆଜ୍ଞା ଆଜ୍ଞା।
ଚାଷ ଅ, ଅ, ଅ, ବଢିଆ କଥା କହିଲେ ଆପଣ ଆପଣ ଭେଜିଟେବୁଲ ମାନେ ପରିବା ପତ୍ର ପରିବା ଚାଷ କରିବା କଣ ଖାଆନ୍ତି ବୋହୁତ ଭଲ ଆଉ ବିନା ରାସାୟନିକ
ତାର ଅ
ହଁ ହଁ ବିନା ଔଷଧ ବ୍ୟବହାର କରି। ନିଜ ଗାଁ ଗହଳିରେ ଯୋଉଁ ଗୋବର ଖ
ଆଜ୍ଞା।
ତାର ବ୍ୟବହାର କରି ଆପଣ ଚାଷ କରନ୍ତି।
ଆଜ୍ଞା ସାର୍।
ଏବେ ସମ୍ପୂର୍ଣ୍ଣ ଭାବରେ ଚାଷ ପାଣି ଉପରେ ମାନେ ତା ଉପରେ ହିଁ ଭରସା ଯୋଉଁ ଯୋଉଁ ବର୍ଷ ପାଣି ନାହିଁ। ମ୍ୟାଡ଼ମ ସେ ବର୍ଷ ଚାଷ ନାହିଁ। ଉଦାହରଣ ସ୍ୱରୂପ ଧାନ ଚାଷ।
ଆଜ୍ଞା।
ଧାନ ଚାଷ ଏବେ ଜୁନ ମାସରେ ଯଦି ବର୍ଷା ଆସିବନି ତଳି ପଡ଼ିବ କେମିତି? ତଳି ପଡ଼ିବା ଟା ଲେଟ ହେଇଯିବ। ତ ତଳି ପଡିବା ଟା ଲେଟ ହେଲା ତ ଗଛ ରୁଆ ବି ଲେଟ ହେଇଯିବ। ବିଳମ୍ବ ହେଇଯିବ। ତ ଧାନ ଚାଷ ର ଯୋଉଁ ସମୟରେ ତାକୁ ରୁଆ ହେବା କଥା ସେ ସମୟରେ ନ ରୁଆ ହେଲା ଧାନ ଏତେ ଭଲ ହୁଏନି।
ଆଜ୍ଞା ଆଜ୍ଞା ଠିକ୍ କଥା ସାର୍।
ମାନେ ବହୁତ ମାନେ କଣ କୁହନ୍ତି ସେଟା କ୍ଷତିଗ୍ରସ୍ତ ହୁଅନ୍ତି। କ୍ଷତିଗ୍ରସ୍ତ ଚାଷୀ ଯଦି ହେଲା ସେ ପ୍ରଭାବ ଟା ସମାଜରେ ପଡିବ। ସୋସାଇଟିରେ ଗାଁ ଗହଳିରେ ମନେ କିଣା ବିକାରେ ଯୋଉଁ ଦରଦାମ ହୁଏ, ସେଇଟା ବହୁତ ମାତ୍ରାରେ ଅ
ହେବ।
ତ ପ୍ରଥମେ ଦର ଦାମ କୁ ଯଦି ନିୟନ୍ତ୍ରଣ କରିବାର ଅଛି, ମାନେ ଚାଷ ଭଲ ହେବାର ଅଛି।
ଆଜ୍ଞା ସାର୍।
ଚାଷ ଭଲ ହେବାର ଅଛି। ଅଧିକ ପରିମାଣରେ ହେବାର ଅଛି। ଅଧିକ ଅମଳ ହେବାର ଅଛି। ଓ ସେଥିପାଇଁ ନିହାତି ପାଣିର ବର୍ଷାର ମୁଖ୍ୟ ଭୂମିକା ରହିବ। ସେ ଆପଣ ତ ଜାଣିଛନ୍ତି। ବର୍ଷା ବର୍ଷା ଠିକ ରେ ହଉନି ଆର ତ ବିଭିନ୍ନ କାରଣ ଅଛି। ଶହେଟା କାରଣ ଦୁଇଶହ ଟା କାରଣ ବି ଆପଣ କାଢିପାରିବେ। ଆଜିିକାଲି ଚାଷୀ ମାନେ ବି ମ କେତେ ଚାଷୀ ମାନେ ଯୋଉଁ ଅ ବରିଞ୍ଜ କୁହନ୍ତି। ସେଇଠି ବି ମୋର ମାନେ ଡିପେଣ୍ଡ କରନ୍ତି। ସେଇଟା ଯଦି ଅଛି ସେମାନେ କରନ୍ତି। କିନ୍ତୁ ପ୍ରତ୍ୟେକ ଜାଗାରେ ପ୍ରାୟ ଜାଗାରେ ଷାଠିଏ ଷାଠିଏ ଷା ଷାଠିଏ ସତୁରି ପରସ ମାନେ ଭାଗ ଲୋକ ବର୍ଷା ପାଣିକୁ ହିଁ ଭରସା କରନ୍ତ।
ଆଜ୍ଞା ଆଜ୍ଞା।
ପାଣି ନାହିଁ ତ ଚାଷ ନାହିଁ।
ଚାଷ ନାହିଁ। ଆଜ୍ଞା ସାର୍।
ଯେକୌଣସି ଦେଶକୁ ଯଦି ଉନ୍ନତି କରିବା ପାଇଁ ବା ଦେଶକୁ ପୁରା ଦୃଢ କରି ଆସୁ ଷ୍ଟ୍ରଙ୍ଗ କରିବା ପାଇଁ ହେଲେ ଚାଷ ର ଭୂମିକା ବହୁତ ଅଛି। ଚାଷ ଯେତେ ଭଲ ହବ ସେତେ ଦେଶ
ଦେଶ ଉନ୍ନତି କରିବ।
ହଁ ଉନ୍ନତି। ତ ଏବେ କଣ କରନ୍ତି ଲୋକମାନେ। ବର୍ଷା ଠିକ ସେ ହଉନି ଆଉ। ଚାଷ ଯୋଉ ଜାଗାରେ କରନ୍ତି ସେ ଚାଷରେ ବର୍ଷା ଠିକ୍ ସେ ନହେଲେ କଣ ହୁଏ। ଚାଷ କମ ହୁଏ ତେଣୁକରି ଲୋକମାନେ ରାସାୟନିକ। ସାର ର ବ୍ୟବହାର କରିବାର ଶିଖିଲେ ରାସାୟନିକ। ସାର ସହଜରେ ରାସାୟନିକ ସାର କିଣିଲେ ମା ବଜାରରେ। ପୁଣି ସେଇଟା ଆଁ-ଆଁ ବ୍ୟବହାର କଲେ ଅଧିକ ଅମଳ କାୟ ବେଲି।
ଆଜ୍ଞା।
ଏଇଟା ବି। ରାସାୟନିକ ସାର ବ୍ୟବହାର କରିବି ମଣିଷ। ସମସ୍ୟାର ଶିକାର।
ହଉଛନ୍ତି।
ହଁ ଆପଣ କୋବି ଶୁଣିଛନ୍ତି ଫୁଲ କୋବି ପତ୍ର କୋବି।
ଆଜ୍ଞା ଆଜ୍ଞା ଆଜ୍ଞା।
ଫୁଲକୋବି ଚାଷରେ ମାନେ ସି ଧା ସଳଖ ସେ ଫୁଲ କୋବି ର ଛୋଟ ଛୋଟ ଥିଲା ବେଳେ ସେ ଉପରେ। ମାନେ ସିଞ୍ଚନ କରାଯାଏ। ରାସାୟନିକ ଯୋଉ ଇଏ ଔଷଧ। ପୁଣି ସେଇଟା ଗୋଟେ ଦି ଦିନରେ ବଡ ହୁଏ ସେଟା ମାର୍କେଟ କୁ ଆସେ। ସେଇଟା ଖାଇବା ଦ୍ଵାରା ଲୋକ ମାନଙ୍କର ବିଭିନ୍ନ ପ୍ରକାରର।
ରୋଗ ହଉଛି।
ତେଣୁକରି ଆଜି ଆଜି କା ଡେଟ୍ ରେ। ଆଇଁଷ ବି କମିଗଲା ଲୋକ ଶହେ ବର୍ଷ ବଞ୍ଚିବା ଜାଗାରେ ଏବେ। ଷାଠିଏ ପଚାଶ ଓ ସତୁରିୀ ଭିତରେ ସୀମିତ ରହନ୍ତି। ପୁଣି ରାସାୟନିକ ସାର ବ୍ୟବହାର କରି ଯୋଉ ଜାଗାରେ ଆଁ। ଯୋଉ ଜାଗାରେ ଘା ବ୍ୟବହାର କରୁଛନ୍ତି ସେ ଜାଗାରେ ଘାସ ବି ଉଠୁନି।
ଉଠୁନି ଆଜ୍ଞା ସାର୍।
ଘାସ ବି ଉଠିବନି ସେଇ ସେଇ ସେଇ ବର୍ଷରେ ସେମାନେ ଯଦି ଚାଷ କରିବେ। କହିଲେ ସେଠି କିଛି ହବନି ସେମାନେ ପୁଣି ଜାଗା ଚେଞ୍ଜ କରିବାକୁ ପଡିବ।
ଆଜ୍ଞା ସାର୍। ସେ ସେଇ କାରଣରୁ ମାଟିର ବି ଯୋଉ। ତାର ଯୋଉ ଉର୍ବର ତା ଗୁଣ ଟା ବି କମି ଯାଉଛି।
ଉର୍ବରତା ଯ ଯୋଉ ରସ ଯୋଉ ଥାଏ ମାଟିର। ଯ ଯୋଉ ପ୍ରକୃତି ଦେଇଛି ସେ ଯୋଉ ରସ। ସେ ରସ ଟା କମିଯାଏ କମିଗଲେ କଣ ହୁଏ ନା। ଘାସ ତ ଜାଣିଛ ଘାସ କେହି ଲଗାନ୍ତି ନା ପ୍ରକୃତି ସେଇଟା ଗୋଟେ। ଦେଇଥାଏ ସେ ଘାସ ବି ମରିଯାଏ। ତ ଏସବୁ ହୁଏ ଅଧିକ ଉତ୍ପାଦନ ପାଇଁ ରାସାୟନିକ ସାର। କୁ ଆପ ଆପଣେଇ ଏ ସବୁ କାରଣ ଘଟେ। ଆଉ ଜ୍ୟେବିକ ସାର ରେ ବି ହୁଏ। ଭଲ ଚାଷ କିନ୍ତୁ ଆଗ କଣ ହଉନଥିଲା ଆଗ ହଉଥିଲା ଜୈବିକ ଚାଷରେ। ଜୈବିକ ଚା ଜ ଜୈବିକ ସାର ମାନେ ଏ ଯୋଉ ଗୋବର ଆପଣଙ୍କର ଘରେ ଯୋଉ ପଚାସଡା ଯାହାବି। ଜିନିଷ ବାହାରୁଛି ପରିବା ଚୋପା ହେଇଗଲା ଯାହା ବିି ହେଲା। ତାକୁ ଗୋଟେ ଗାତ ଖୋଳିକି ତାକୁ ପୁଣି କମ୍ପୋଷ୍ଟ କରାହେବ। ପୁରା ରଖାଯାଏ ଗୋଟେ ବର୍ଷ ରଖିଲା ପରେ ସେଇଟା ପୁଣି- ସେଇଠି ଜିଆ ଲାଗିବେ ଏବେ ଆପଣ ଏମିତି ରାସାୟନିକ ସାର- ଯିଆ ହଉଛି ଚାଷର ମୁଖ୍ୟ ଇଏ ଜିନିଷ ଯେତେ- ଜିଆ ଜମିରେ ରହିବ ସେତେ- ମାନେ ଚାଶ ଜମି ଉର୍ବର ହେବ ହଁ। ତ ଜିଆ ଏ ଯଉ ରା- ରାସାୟନିକ ସାର ଫଳରେକି ଜିଆର ବଂଶ ହିଁ ନିପାତ ହେଇଯାଉଛି।
ଆଜ୍ଞା ସାର୍।
ଜିଆ ଯେତେ ଇଏ ହବ ଭୂମି ସେତେ ଉର୍ବରତା ହବ।
ଆଜ୍ଞା।
ଏସବୁ କାରଣରୁ ଚାଷ ଅ ଦିନକୁ ଦିନ ବିଭିନ୍ନ କାରଣ ଅଛି ଚାଷ ଏ ରାସାୟନିକ ସାର ନାହିଁ ପାଣି ପାଣିର ବିଭିନ୍ନ ପ୍ରକାର ବର୍ଷା ଠିକ ସେ ହଉନି କହିକି ବିଭିନ୍ନ କାରଣ ଅଛି। ଚାଷ କଣ ପାଇଁ କମି ଯାଉଛି। ହେଲେ ବି ଲୋକ ଚାଷ କର କରୁଛନ୍ତି। ସେତି ନାଇଁ ଚାଷ କରୁନାହାନ୍ତି। ଚାଷ କରୁଛନ୍ତି ପୁଣି ଆମକୁ ବି ଯୋଗଉଛନ୍ତି। ଆମେ ବି ଆଗ ଚାଷ କରୁ। ଧାନ ଚାଷ ଏବେ ଆଉ ଛାଡିଦେଲୁ ମାନେ କାମ କାମ କରିବାରୁ ଚାଷ ଟା ଆଉ ହଉନି ଆମର।
ଆଜ୍ଞା ଆଜ୍ଞା ସାର୍ ସାର୍। ଆପଣଙ୍କ ତ ବହୁତ କଥା ହୁଁ ମୁଁ ଶିଖେଇଲି ଜାଣିଲି। ଆପଣଙ୍କ ସାଙ୍ଗେ କଥା ହେଇ ବହୁତ ବି ଶିଖିଲି। ଆଜ୍ଞା ସାର୍ ନମସ୍କାର।